ହଁ ସାର୍ ନମସ୍କାର, ହାଲୋ! ହଁ, ହଁ, ସାର୍ ଶୁଭ ସନ୍ଧ୍ୟା, ଶୁଭ ସନ୍ଧ୍ୟା।
ହୁଁ, ହୁଁ। ଆଁ ଭଲ ଅଛନ୍ତି ସାର୍?
ହଁ, ସାର୍ ଭଲ ଅଛି, ଆପଣ ଭଲ ଅଛନ୍ତି?
ହୁଁ। ଟିକେ ସାର୍ ଟିକେ ଏ ସେ ଝିଅଟି ପାଠ ପଢୁଛି ସେ? ତାଙ୍କ ପେନ୍ସିଲିଟା ମାଗିଲା ଏଇନା ନ ଦେଲେ ସିଏ ଆହୁରି ହଁ, ମୁଁ କଣ କହୁଥିଲି ଆଜି ବଜ୍ୟବସ୍ତୁ ଉପରେ ନେଇ କଥା ହେବା।
ବଜ୍ୟବସ୍ତୁ ହଁ, ସାର୍।
ଆଜିକା ଯୁଗରେ ବେଶ ଇଏ ଆମର ମୁଖ୍ୟତଃ ଭାବରେ ଗ୍ରାମାଞ୍ଚଳରେ ବି ମ ମଧ୍ୟ ହଉଛି କିନ୍ତୁ ସହରାଞ୍ଚଳ ଯଉ ଗୁଡିକରେ ରାସ୍ତାରେ ସବୁ ମାନେ ଯଉ ଗାଈ ଗୋରୁ ମାନଙ୍କୁ ବାହାରେ ଛାଡି ଦଉଛନ୍ତି, ତାଙ୍କର ଗୋବର ଆଉ ତ ଆଉ ତ ଆମର ଏପଟେ ଏମିତି ଗ୍ରାମ ଗ୍ରାମାଞ୍ଚଳରେ ସେ ସେ ଯୋଉ କହୁଛନ୍ତି ନଡା ପାଳ, ସେଇ ଜାଗା ତ ପାଳ ଫାଳ ଟିକେ କମ୍ ରହିଥାଏ। ହୁଁ ଏଇ ଯେ କ କିନ୍ତୁ ବେଶୀ ସହରାଞ୍ଚଳରେ ଏବେ ପତ୍ର ହଉ ପନିପରିବା ଚୋପା ଗୋବର ଏଇ ପ୍ଲାଟିକ ଜିନିଷ ତ ଆମେ ରିସାଇକ୍ଲିଙ୍ଗ ହେ ହେଇପାରିବ।
ହଁ।
କିନ୍ତୁ ଅଣ୍ଡା ଖୋଳପା ଜାକ ଯୋ ପ କେଇଥାଉଛନ୍ତି ଅଣ୍ଡାର ଅଣ୍ଡା ଯଉ ଫା ଖୋଳ ଟା ଯାକ ସେ ସେଇ ଯାକ ଟିକେ ବେଶୀ ଅଳିଆ ହେଇଥାଏ ଦେଇକି ଯୋଉ ଯାକୁ ଆମେ ପ୍ରାୟ ନେଇକି ତାକୁ କୌଣସି କାର୍ଯ୍ୟ କରୁନାହାନ୍ତି କିନ୍ତୁ ତାକୁ ଯଦି ମାଟିରେ ରଖ
ତାର ତ ରିସାଇକେଲିଂ ତ କିଛି ନାଇଁ।
ହଁ ଅଣ୍ଡା କ
ତାର ପୁଣି ରିୟୁଜ କିଛି ନାହିଁ ତାକୁ ଗୋଟେ ଏମ୍ତି ଗୋଟେ
ମୁଁ ମୁଁ ହେଲେ ଦେଖିଛି ବେଶୀ ବି ପରିବେଶ
କୁ ଡିସପୋଜ୍ କର
ହୁଁ ମାଟିରେ ହେଲେ ଶୀଘ୍ର ମିଶେ ନାହିଁ।
ହଁ।
ଯୋଉଟା କି ଆମର ଖତ ପ୍ରସ୍ତୁତ ହବ ଗୋ ମିଶ ହୁଁ ପ୍ଲାଷ୍ଟିକ ଟାଇପ ର ଆଉ ଗୋଟେ ରହୁଛି ଆମର ସମସ୍ୟା ରହୁଛି ଦେଖ ଖୁଚୀ ମୁଁ ଏଇ ଚୁଟି ଯାଗ ଯୋଉ ଚୁଟି ଯା କଟେଇକିରି ରଖିଥିବେ ଆମର ଯୋଉ ହଁ ସେଲୋନ ବୋଲି କହିଥାଉଛନ୍ତି ସେ ମ ହେଇ ଯା ହୁଁ ଏଇ ଯା ବେଶୀ ପ ପରିମାଣର ତ ଆଉ
ହଁ।
ଦୂଷିତ ଅଛି ଆହୁରି ଦୂଷିତ ଭିତରେ ରହିଲା ପ୍ଲାଷ୍ଟିକ ଜିନିଷ ସେ ଗୁଡିକ ତ ସଂଗ୍ରହ କରାହଉଛି ଯୋ ମାନଙ୍କୁ କିଛି ପାରିଶ୍ରମ ପାଇଥାନ୍ତି ସେଇଆ ସଂଗ୍ରହ କରିକିରି ନେଇକରି ପୁଣି ତିଆରି କରିହେଉଛି।
ହଁ।
କିନ୍ତୁ ବର୍ତ୍ତମାନ ଏଇ ଯୋଉ ଚୁଟି ସହ ନି ଚୁଟି ଗୋଟେ ଦେଖିବେ ସେଇରା ବ ବେଶୀ ପରିମାଣରେ ରହିଥାଉଛି। ସେଲୁନି ଜାଗାରେ ନେଇକିରି ପରିବେଶ ଦୂଷିତ ହେଇଥାଉଛି। ତ ମାଟିରେ ସହଜରେ ମିଶ ନଥାଉଛି ଆଜିକାଲି ବୈଜ୍ଞାନିକ ପଦ୍ଧତିରେ ସେ ଅଣ୍ଡା ଖୋଳପା ଏହାକୁ ନେଇକିରି କରିବା ଇଁ ଚେଷ୍ଟା ଚଲେଇଛନ୍ତି କଣ ହଉଚି
ହୁଁ।
ଆଉ ରହିଲା ତା ବାଦ ଯୋଉ ଆମର ଜୈବିକ ଅଂଶ ଯାକ
ହଁ।
ଜୈବିକ ପଦାର୍ଥ ଗୁଡିକ ସେଇଗୁଡିକୁ ତ ଖତ ପ୍ରସ୍ତୁତ ହଉଛି ତତ୍ ସହିତ ଯଦି ଆ ଆମ ସେଟାକୁ କୁ ଆମେ କିଛି କିଛି ଦିନ ରଖିବା ରଖିଲେ ଅପଘଟନ ହେଇକିରି ତାକୁ ଟିକେ ଟର୍ବାଇନ ବ ମାଧ୍ୟମରେ ଘ ଘୁର୍ଣ୍ଣନ କରିକିରି ଯୋଉ ଗ୍ୟାସ ଟା ବାହାରୁଚି ସେଥିରେ ଆମେ ଷ୍ଟ୍ରିଟ୍ ଲାଇଟ୍ ଗୁଡିକ ଜଳି ଜଳିବ।
ହଁ।
ଆ ତୁ ଗୋଟେ ସେ ଯୋଉ ଶଯ୍ୟା ଲୋକ ଦ୍ଵାରା ଯୋଉ ଜଳିଥାଏ ଜଳି ଆଲୋ ଉତ୍ପାଦନ କରୁଛି ତାସହିତ ଇ କ ମଧ୍ୟ ଆମର ଯଉ ବାୟ ଗ୍ୟାସ ମଧ୍ୟ ଆମର ସେଟା ବ୍ୟବହାର କରିହୁଏ। ଅ ଆଜିକା ଯୁଗରେ ମଧ୍ୟ ଗ୍ୟାସରେ ତାକୁ ସେଇ ଯୋଉ ମିଥେମ ଗ୍ୟାସ୍ ଟା ବାହାରୁଚି ତାକୁ ସଂଗ୍ରହ କରିକି ମ ି ଆଉ ଯୋଉ ଜାଳେଣୀ ସମସ୍ୟା ଦେଖାଯାଉଚି ବର୍ତ୍ତମାନ ବାହାର ଉପରେ ବାହାର ରାଜ୍ୟ ଦେଶ ଉପରେ ଆମେ ନିର୍ଭର କରୁଚେ। ସେଥିରୁ କିଛି ମଧ୍ୟ ପାଇପାରିବା ଯାହାକି ଦେଶର ଆମର ଜାଳେଣି ଦ ସଙ୍କଟ ମଧ୍ୟ ଦୂର ହେବାର ସମ୍ଭାବନା ଦୂର ହେଇପାରିବ।
ଆଉ କଣ ଅଛି ସାର୍?
ଆଉ ମୋ ମ ନଜର ଯାହା ପଡ଼ୁଚି ମୁଁ ହେଲେ ସେଥିପାଇଁ ଗୋଟେ ପ୍ରୋଜେକ୍ଟ କରିଥିଲି ଏ ଯୋଉ ଆମ ଓ ସାଇନ୍ସ ଏଗ୍ଜାନ୍ସଫେକ୍୍ ଆମ ବିଜ୍ଞାନ ମେଳା ପାଇଁ ସେଥି ଏଇ ବାୟ ଗ୍ୟାସ୍ ପାଇଁ ନେଇକିରି କରିଥିଲି ଯଉ ଯୋଉ ଗ୍ୟାସ୍ ଟାକୁ ବାହାର ଯଉ ଆମର ଗୋବର କାଠି କୁଟା ବା ଜୈବିକ ପଦାର୍ଥ ପନି ପୁରିବା ଚୋପା ଏଇ ଯାକ ସହଜ ପ୍ଲାଷ୍ଟିକ ଜିନିଷ ବାହାର କରିଦେଇକି ତା ତାର ସେଯଉ ବଳକା ଅଂଶଯା ରହିଥାଏ ବାୟୀ ଗ୍ୟାସ୍ ବାହାରି ସାରିଲ ପରେ ସେଥିରୁ ଆମେ ଭଲ ଉନ୍ନତ ମାନେ ଖତ ପ୍ର ରହିପାରିବ।
ହଁ।
ଯୋଉ ପ୍ରକାର ସାର ପ୍ରୟୋଗ କରୁଚନ୍ତି ଯୋଉଟାକି ରା ରାସାୟନିକ ସାର ଗୁଡ଼ିକ ଅବଶ୍ୟ ଉଦ୍ଭିଦ ଗୁଡ଼ିକ ବଢିଥାନ୍ତି କିନ୍ତୁ, ତାହା ମାଟିରେ ମୃତ୍ତିକା ପ୍ରତି ବିପଦ, ଯୋଉଟା କି ମୂର୍ତ୍ତିକାରେ ଥିବା ବିଭିନ୍ନ ପ୍ରକାରର ଉପକାରୀ ଯିବା ଯିବ ଯେମି ଯେମିତି ଆମର ଜିଆ, କଥାରେ ଅଛି ସିଏ କୃଷକର ବନ୍ଧୁ। ସେଗୁଡ଼ିକ ମରିଯାଆନ୍ତି ଦିନକୁ ଯେହେତୁ ମରି ମରି ଯିବା ଦ୍ଵାରା ସେ ମାଟିଟା ପରିମାଣ ପୁରା ତାର ଖାର ଅଂଶ ବଢି ଯାଇଥାଏ, ଖାରକ ଅଂଶ କିଛି ବୃଦ୍ଧି ପାଇଥାଏ। ଆଉ ଅନ୍ ଏ ହୁଁ କୁହନ୍ତୁ ସାର୍?
ହଁ ମୁଁ ବିତ ଦେଖୁଚି, ସେ ରାସାୟନିକ ଯୋଉ ୟୁଜ କରୁଚନ୍ତି ପେଷ୍ଟିସାଇଡ ଯଉ କହୁଚନ୍ତି ଆପଣ ଅ
ହୁଁ।
ଯୋଉ ଚାଷ ହୁଏ ମାଟିର ଯୋଉ ରସ ଏରା ଆକ୍ଚୁଆଲି ଯୋଉ ସେରସର କଁ ମାନେ ସମ୍ପୂର୍ଣ୍ଣ ଭାବରେ ସେଇଟା ନଷ୍ଟ ହେଇଯାଏ।
ଯ ଯ ହ୍ୟମା ବୋଲି କୁହା ଯାଇଥାଏ।
ହଁ, ତ ପୁଣି ଗୋଟେ ଥର ଚାଷ କଲେ ମାନେ ନେକ୍ସ ଟାଇମ୍ ସେଥିରେ ଆଉ ଚାଷ ହୁଏ ନାହିଁ। ଆଉ ଚାଷ ହେଇପାରେନି, ଯଉ ପର୍ଯ୍ୟନ୍ତ ସେସାର ମାନେ ପ୍ରୟୋଗ କରିନାହାନ୍ତି ସେଇଠି ପୁଣି ଚାଷ ହୁଏନାହିଁକି ଘାସବି ଉଠେନି।
ହୁଁ, ହୁଁ ଆଜ୍ଞା। ଆ ଆଉ ଗୋଟେ କଥା ହେଲା ସେଇ ଯା ହୁଁ। ଆମେ ଦେଖନ୍ତୁ, ଆଗେ ଥିଲା ଜମି ଗୁଡ଼ିକରେ ଏ ବର୍ଷ ବର୍ଷା ଦିନ ହେଲେ ଚୁନା ମାଛ ମିଳେ।
ହଁ।
ଙ୍ଗା ଙ୍ଗା ଗ୍ରାମାଞ୍ଚଳରେ କିଛି ଲୋକ ନିଅନ୍ତି ଆମର ଏପଟେ ଯେମିତି ଜାଲ ଟାଇପ୍ ର ଅ କାଠିରେ ସେଇଆ ବେନ୍ଦା ବେନ୍ଦା ବେଲି କୁହନ୍ତି ସେଇଆ ପକାଥାନ୍ତି ହା ବେନ୍ଦା। ମାଛ ମିଳିଥାଏ ଚୁନା ମାଛ। ଭରପୁର ମ ପରିମାଣରେ ମିଳିଥାଏ। ଏଟା ଶରୀର ପାଖୁ ହିତକାରକ। ଏବେ ଦେଖନ୍ତୁ ଚୁନା ମାଛ ମିଳିବାଟା କଷ୍ଟକର ହେଇଯାଉଛି। ଆଉ ବଡ଼ ମାଛ ତ ଇଁ ମିଳୁଛି ଚୁନା ମାଛ ମିଳିବାଟା କଷ୍ଟକର ଏତେ ଥ ରୁଆ ଜମିରେ ଇଏ ହେଇ ଯୋଉ ସାର ପକେଇଥିବା ତୁ ତାର ଉଁ ଖାରକ ଅଂଶ ବୃଦ୍ଧି ପାଇଯାଏ ହେତୁ ଆଉ ସିଏ ପ ଅନୁକୂଳ ପରିବେଶ ହଉନି କି ପରିସ୍ଥିତି ହେଇପାରୁନି ଯେ ଗୋଟେ ମାଛ ମଧ୍ୟ ବଢି଼ପାରିବ। ସେଥିପାଇଁ ଏବେ ଜମି ଗୁଡ଼ିକରେ ଆମେ ଆଉ ସେ ଚୁନା ମାଛ ଦେଖିବାକୁ ପାଉନୁ ନହେଲେ ଆଗେ ଆଉ ସେ ଜ ଚେ ଚୁନା ମାଛ ଗୁଡିି଼କ ମଧ୍ୟ ଅଁ ଉଦ୍ଭିଦକୁ ଭଲ ସାହାଯ୍ୟ କରିଥାନ୍ତି। ଯୋଉ କୀଟ ପତଙ୍ଗ ଯୋଉଗୁଡି଼କ ଯୋଉଟାକି ଅଇ ଅଇ ଉଦ୍ଭିଦକୁ ନଷ୍ଟ କରିଦିଏ ସେ ମାଛ ଗୁଡ଼ିକ ତଳେ ଥିବେ ଏମା ପଢ଼ୁ ପଢ଼ୁ ପାଣି ପାଇ ତାଙ୍କର ସେମାନେ ଯିବେ ନିଶ୍ଚୟ ଭାବରେ। ଏ ମାଛ ଗୁଡ଼ି ସେ ଯୋଗୁ ଖାଇ ଖ ଖାଇଦିଅନ୍ତି ଯୋଉରା ଉଦ୍ଭିଦକୁ ଭଲ ସାହାଯ୍ୟ କଲେ। ତା ସହିତ ପୁଣି କୃଷକ ମଧ୍ୟ କିଛି ଇ ପୁଷ୍ଟିକର ଖାଦ୍ୟ ମଧ୍ୟ ପାଇପାରିବ ମାଛ ଭାଛ ପାଇକିରି ତ କ୍ୟାଲସିୟମ୍ ଯୁକ୍ତ ଖାଦ୍ୟ ମଧ୍ୟ ପାଇପାରିବ।
ହଁ।
ତୁ ସେ ଅଳ ଲ ପ ପ ଲୋକମାନେ ପ୍ରାୟ ସଚେତନ ହେବା ଥ୍ରୁ କେମତି ବେଶୀ ପରିମାଣ ଜୈବିକ ସାର ପ୍ରୟୋଗ କଲା। ଆଗେ ଜୈବିକ ସାର ବେଶୀ କରୁଥୁଲେ ବ୍ୟବହାର କରୁଥୁଲେ। ଏ ଦେଖି ଆମ ସରା ସହଜରେ କି କରଦକୁ
ସହଜ ପାଇଁ ସହଜ ଅଧିକ ଅଧିକ ଅମଳ ନାଇଁ ରାସାୟନିକ ଅ ସାର ବ୍ୟବହାର କରୁଚି। କରୁଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ଯୋଉ ସମସ୍ୟା ଆସୁଛି ସେ ସମସ୍ୟାକୁୁ ହଁ ସଙ୍କଟ ଯୋଉ ସ କଟ ଆସୁଚି ସେ ସଂକଟକୁ ଯଦି ଉଁ ଆଗକୁ ଦେଖେଇବା ପାଇଁ ହେ ଲେ ପୁଣି ଜୈବିକ ସାର କୁ ହିଁ ଅଁ ଗ୍ରହଣ କରିକି ତାକୁ ହିଁ ବ୍ୟବହାର କଲେ ହଁ ଆପଣେଇକି ଯଦି ବ୍ୟବହାର କରିଥାନ୍ତେ ପୁଣି ମାଟିର ଉର୍ବତା ବଢି଼ଥାନ୍ତା ଉର୍ବରତା ବଢି଼ଥାନ୍ତା। ଆଉ ପୁଣି ଫସଲ ବି ଭଲ ହେଇଥାନ୍ତା।
ଭଲ ହେଇଥାନ୍ତା ଏ ଯୋଉ ତାଙ୍କେ ମଧ୍ୟ ମୁଁ ଦେଖୁଚି ସହର ଗୁଡ଼ିକରେ ଆଜିକେ ଗାଈ ଗୋରୁ ରଖୁଚନ୍ତି ସତ କଥା ତୁ ଗୁହାଳ ଅଲିଆ ଗୋଟେ ଜିନିଷ ରଖନ୍ତି।
ହଁ।
ରାମ ସହର ଗୁଡ଼ିକ ଏବେତି ପଚାରୁଥୁଲି ମଧ୍ୟେ। ତାଙ୍କେ ସନ୍ଧ୍ୟା ଏ ବାହାର କରିଦଉଚନ୍ତି ତୁ ନେଇ ବାହାକୁ ଛାଡ଼ି ଦଉଚନ୍ତି। ଆଉ ଥରେ କେତୋଳୁ ଆସୁଚନ୍ତି ନେବା ପାଇଁ? ଯାହାର ତାର ଗାଈ ଧଇ ପଳେଇବେ ତାଙ୍କ ତା କ୍ଷୀର ଫୀର ଦୁହାଁ ବାହାର କରିଦେଲେ ପୁଣି ଆଉ ଥରେ ଛାଡ଼ି ଦେଲେ ଏଇଟା ହୋଉଚି କେନ୍ତିଆ ବାହାରୁ ବାହାରୁ ଗଲେ ଯାହା ଦ୍ଵାରା ରାସ୍ତାରେ ମଧ୍ୟ କଂଟ୍ର ର ଯୋଉ ଟ୍ରାଫିକ୍ ସମସ୍ୟା ଟିକେ ହୋ ହୋଇଥାଏ ଆଉ ଉଁ ହୁଁ ଦୁର୍ଘଟଣା ମଧ୍ୟ ହେଇଯାଏ ସେମାନଙ୍କ ଓପରେ। ଏଇ ଗୋଟେ ଅନେକ ଗୁଡ଼ିଏ ଲୋ ଲୋକମାନଙ୍କ ଆଗେ ଥିଲେ ସଚେତନ ହେଇକି ରହିଥିଲେ ନିଜେ ଗୋଟେ ଗାଈଆଳରେ ମଲ୍ ରଖିଦେଇ ଗୁହାଳ ରଖୁଥୁଲେ। ତାପରେ ସେ ଗୋବର ରଖୁଥୁଲେ ତାକୁ ବ୍ୟବହାର କରୁଥୁଲେ ଯୋଉ ବର୍ତ୍ତମାନ ତ ସବୁ ହାଲକା ହେଇଗଲେଣି କମ ପରିଶ୍ରମରେ ପାରିଶ୍ରମିକ କମ କରିକିରି କି ଅଧିକ ଉତ୍ପାଦନ ଇନକମ କରିବା ଆର୍ଥିକ ଇନ୍ ହଁ ସେ ଆଉ ଭାବିଗଲେ। କିଛି ନାଇ ପରିଶ୍ରମ ହେଲେ ବେଶୀ ନୁହେଁ ନିଜ ନିଜ ବାରି ଘରକୁ କିଛି ରଖୋଉ ନାହାନ୍ତି ଯୋଉ ବାରି କିଛି ଆଗେ ରଖୁଥୁଲେ ଗୋଟେ ଆମେ କ ଖତ ଆମର ଏପଟେ କହିବେ ଖତ କଣା ଅଛି କିରି ଏଟା ବି ସବୁ ଯାକ ବର୍ଷ ସାରା ରହିବ ତ ଖତ ହେଇଥିବ ଜଷ୍ ସେ କ ବର୍ଷକୁ ଶେଷ ଲା ଶେଷରେ ନେଇକି ଜମିରେ ପରେ ପକୋଉଥୁଲେ।
ସାର୍ ଆମ ପଟ ବି ସେମିତି ହିଁ ହୁଏ ଗୋଟେ ଗାତଟା କରଦେଇ ଗୋ ଗୋଟେ ଉଁ ଗାତଟା କରିକି ସେଇଠି ବର୍ଷସାରା ଗ ଯାହାବି ଖତ ଆଉ ଯାହାବି ଏ ଏ ମାନେ ପନିପରିବା ଚୋପାଠୁ ଆରମ୍ଭ କରି ଯା ଯେକୌଣସି ଜିନିଷ ସବୁ ଗୋଟେ ଜାଗାରେ ଅ
କାଠି, କୁଟା, ପତ୍ର ସବୁ ରହୁଥୁଲା। ହଁ ଆଗେ ମଧ୍ୟ ଏତେ ପରିମାଣ ପ୍ଲାଷ୍ଟିକର ବ୍ୟବହାର ନଥିଲା ନା
ଆହଁ।
ଏ ଏତେ ପ୍ଲାଷ୍ଟିକ ଜରି ପଲିଥିନ୍ ଏତେ ନଥିଲା ମଧ୍ୟ।
ହଁ।
ହେଏତ୍ ଆପଣଙ୍କୁ ବୋହୁତ ବୋହୁତ ଧନ୍ୟବାଦ ସ ପୁଣି।
ହଁ ସାର୍ ହଁ ମୁଁ ବି ଆପଣଙ୍କୁ କଲ୍ କରିବି। ହଁ ସାର୍।
ରଖୁଚି।
ହଁ ସା